ଆଜ୍ଞା ନମ
ଆଜ୍ଞା ନମସ୍କାର ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଛନ୍ତି ଆପଣ?
ଏଇ ମୁଁ ଟିକେ ପବନ ଖାଉଥିଲି। ଆପଣ କଣ କରୁଛନ୍ତି ଆଜ୍ଞା।
ମୁଁ ବି ଆଜ୍ଞା ଛାତ ପରେ ଆଜ୍ଞା ପବନ ଟେ ଖାଉଥିଲି।
ଆପଣଙ୍କ ଆଡେ ବର୍ଷା ହୋଇଥିଲା କି?
ନାଇଁ ନାଇଁ ଆଜ୍ଞା ବର୍ଷା ଉଠେଇଥିଲା କିନ୍ତୁ ବର୍ଷା କିନ୍ତୁ ଏଣେ ହେଇନି ଆଜ୍ଞା। ଆପଣ କୁଆଡେ ହଉଥିଲେ କି?
ଆମର ସେମିତି ହବାର ସମ୍ଭାବନା ଥିଲା।
ଓହୋ ଆପଣଙ୍କର ହେବାର ଓହୋ ସମ୍ଭବ ଥିଲା।
ଆଜ୍ଞା।
ଓହୋ ଆଉ ଆପଣ କଣ ଖାଦ୍ୟ ଖାଇଥିଲେ?
ଏଇ ଆମେ ଟିକେ ଆଜି ବଣଭୋଜି ମଞ୍ଚୁରିଆନ କରିଥିଲୁ।
ଆଜ୍ଞା।
ସାଙ୍ଗ ହେଇକି ସମସ୍ତେ ଖାଇଥିଲୁ ଆଉ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ସ୍ଵାସ୍ଥ୍ୟ ଭଲ ଅଛି ନା?
ଆଜ୍ଞା ମୋ ସ୍ଵାସ୍ଥ୍ୟ ବହୁତ ବଢିଆ ଅଛି ଆପଣଙ୍କ ସ୍ଵାସ୍ଥ୍ୟ କିପରି ଅଛି?
ମୋ ସ୍୍ୱାସ୍ଥ୍ୟ ବି ବହୁତ ଭଲ ଅଛି। ଆଉ ଆଉ ଆପଣଙ୍କ ଘରେ ସମସ୍ତଙ୍କ ସ୍୍ୱାସ୍ଥ୍ୟ ଭଲ ଅଛି ନା?
ହଁ ଆମ ପରିବାରରେ ସମସ୍ତଙ୍କ ସ୍୍ୱାସ୍ଥ୍ୟ ଭଲ ଅଛି ଆପଣଙ୍କ ପରିବାରରେ କି କିପରି ଅଛନ୍ତି ସମସ୍ତେ?
ଆଜ୍ଞା ଆଜ୍ଞା ଆମ ପରିବାରରେ ବି ସମସ୍ତେ ବହୁତ ଭଲ ଅଛନ୍ତି।
ସମସ୍ତେ ଭଲରେ ଅଛନ୍ତି।
ଆଜ୍ଞା।
ଆପଣ କେବେ ଆସୁନାହାନ୍ତି ଏପଟେ ବଣ ଖୋଜି କରିଥାନ୍ତେ।
ହ ଆଜ୍ଞା ଆଜ୍ଞା ଦେଖିବା ଯିବା ଆପଣଙ୍କ ଘର ଆଡେ କୋଉ ଦିନ ଆମେ ବଣଭୋଜି କରିବା ଆଉ। ବୁଝିପାରିଲ ଆଜ୍ଞା।
ଆଜ୍ଞା ଆପଣଙ୍କୁ ମଞ୍ଚୁରିଆନ ବନେଇ ଆସେ?
ମନେଇ ଆସେନା ମତେ ଟିକେ କହିଲେ ଟିକେ ଭଲ ହେଇଥାନ୍ତା କେମିତି ବନା ଯାଏ।
ମଞ୍ଚୁରିଆନ୍ ତ ସେଇଥିପାଇଁ ଆମେ ଆଜି ବନେଇଥିଲୁ ନିଜେ
ଆଜ୍ଞା। ମତେ ଟିକେ ତାର ଆଜ୍ଞା ମତେ ଟିକେ ତାର ଟିକେ ପ୍ରଣାଳୀ ଗୁଡା ଟିକେ ବତେଇ ଦେଲେ ମୁଁ ବି ଆମ ଘରେ ଦିନେ ବନାନ୍ତି।
ହଁ ହଁ ମୁଁ ସେଇ କଥା କହୁଥିଲି ଆପଣଙ୍କୁ। ବନ୍ଧାକୋବି ଜାଣିଛନ୍ତି। ତାକୁ ଟିକେ ପନିିକିରେ ଚୁକ୍ ଚୁକ୍ ଚୁକ୍ କରି କାଟିଦେବେ ହେଲା କି। ଆଜ୍ଞା ପୁରା ଛୋଟ ଛୋଟ କରି କାଟିଦେବେ।
ଆଜ୍ଞା।
ପରେରେ କଣ କରିବେ ନା ତାକୁ ଟିକେ ଲୁଣ ପକେଇକି ଗୋଳାଇକି କିଛି ସମୟ ପାଇଁ ଛାଡ଼ିଦେବେ।
ମାନେ କେତେ ସମୟ?
ଦଶ ମିନିଟ ଛାଡିଦେବେ କାରଣ ତା ଦେହରୁ ପାଣି ବହୁତ ବାହାରିବାର ସମ୍ଭାବନା ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା।
ତାକୁ ଛାଡିଦଲା ପରେ ଆପଣ ଆଉ କିଛି ଅନ୍ୟ କିଛି ଅନ୍ୟ ଜିନିଷ କିଛି ପ୍ରସ୍ତୁତ କରିବେ। ଯେପରିକି ଉ ପିଆଜ ିକ ଟିକ କରି କାଟିବେ ଆଉ ଆଜ୍ଞା ସିମଲା ଲଙ୍କା
ଆଜ୍ଞା।
ତାକୁ ଟିକେ ଟିକ କରି କାଟିବେ ଆଉ ଆଜ୍ଞା ବିଲାତି ବାଇଗଣ।
ଆଜ୍ଞା।
ତାକୁ ଠିକ ଠିକ କରି କାଟିବେ
ତାକୁ ପୁରା ଟିକି -ଟିକି -ଟିକି -ଟିକି-ଟିକି -ଟିକି କରିକି ଆଜ୍ଞା
ଧଣିଆ ପତ୍ର କଞ୍ଚା ଲଙ୍କା ଏସବୁ ମଧ୍ୟ ଆପଣ କାଟିକି ରଖ ରଖିବେ ବୁଝିଲେନାଁ ଆଜ୍ଞା ସବୁ କା ଟିକେ ଆପଣ ରଖିବେ ଆଉ ଆଉ ଗୋଟେ କାମ ରହିଗଲା କଣ କହିଲେ ଅ ରସୁଣ ବୁଝିଲେ ନାଁ ତାକୁ ଟିକେ ଆପଣଙ୍କର ଯୋଉଁ ଛେ
କଭା କୋଉଠି ଯାଇଲ ସଖାଳ ପରଠୁ ଆଜ୍ଞା
ମୁଁ କହିଲି କଣ କହିଲି ଅଦା ରସୁଣ କୁ ନୁହଁ ଆପଣଙ୍କର ଯୋଉଁ ଛେ ଛା ଥିବ ବୁଝିଲନାଁ ତା ଦେହରେ ଭଲ ସେ ଛେ
ଆଜ୍ଞା ଆଜ୍ଞା ବୁଝିପାରିଲି ଆଜ୍ଞା
ତାକୁ ଛେଚିକି ଟିକେ ରଖିବେ ବୁଝିଲେ ନାଁ
ଛେଚିକି ଅଲଗାକରିଦେବେ ଅଦା ରସୁଣ କଞ୍ଚାଲଙ୍କା।
ହଁ ଅଦା ରସ କଞ୍ଚଲଙ୍କା ବଢିଆ ସେ ଛେଚି ଦେବେ ତାକୁ ରଖିବେ ବୁଝିଲେ ନାଁ ତାପରେ ସେ ଏତିକି ପ୍ରସ୍ତୁତ କଲା ଭିତରେ ଆପଣଙ୍କର କୋବିରୁ କଣ ହେଇଥିବ କହିଲେ ପାଣି ସବୁ ନିଗିରି ଯାଇଥିବ ହେଲା କି ତାକୁ ହାତରେ ବଢିଆ ସେ ଚୁପୁଡି ଦେବେ ହେଲା କି
ତାକୁ ପରେ ଚିପୁଡି ପାଣି ଗୁଡାକ ସବ ଅଲଗା କରି
ହଁ ପାଣି ସବୁ ବାହାର କରିକି ଆଖକୁ ଶୁଖିଲା ଶୁଖିଲା କରିକି କଣ କରିବେ ବାହାର କରିଦେବେ ଅନ୍ୟ ଜାଗାକୁ ହେଲା କି
ଆଜ୍ଞା ଆଜ୍ଞା ବାହାର କରିଦେବି
ବାହାର କରିଦେଲା ପରେ ତା ଧରେ ଆପଣ କଣ କରିବେ ନା ଲଙ୍କା ଗୁଣ୍ଡ ଯାହା ସବୁ ଛେଚିକି ରଖିଥିବ ସେ ଛେଚାରୁ
ମୁଁ ଦଶ ମିନିଟ ଆଜ୍ଞା ଦେଖା କ ଆଜ୍ଞା। ଆଉ କଣ କଣ ପକେଇବି ଟିକେ କହିପାରିବେ କି
ହଁ ତାଧୀରେ ପକେଇଲା ପରେ ଆପଣ କଣ କରିବେ କହିଲେ ସବୁ ଯାକ ପକେଇତାପରେ ଲଙ୍କାଗୁଣ୍ଡ ସେ ଛେଚା ଆଉ ମଇଦା ଗୁଣ୍ଡ ଏସବୁ ପକେଇକି ଭଲ ଭାବରେ ଗୋଳାଇ ଦେବେ ହେଲା କି
ଆଜ୍ଞା ଆଜ୍ଞା।
ଭଲ ଭାବରେ ଗୋଳେଇ ଦେଲା ପରେ ଆପଣ କିଛି ସମୟ ପାଞ୍ଚ ମିନିଟ୍ ଖଣ୍ଡେ ଛାଡି ଦେଇକି କଣ ତେଲ ବାହାର କରିକି ଚୁଲି ଲଗାଇବେ କାଠ ନେଇ ହେଲା ଆରାମ ସେ ଚୁଲି ଲଗେଇବେ ତେଲ କଡ଼ାଇରେ ଆଜ୍ଞା ଆମେ ଚୁଲି ରେ କରୁ ଚୁଲି ରେ ବହୁତ ସ୍ଵାଦିଷ୍ଟ ରୋଷେଇ ହୁଏ ବୁଝିଲେ ନାଁ।
ଆଜ୍ଞା ଚୁ ଚୁଲିରେ କରିବା ବହୁତ କଷ୍ଟକର
କଷ୍ଟକର ହେଲେ ମଧ୍ୟ ଆମ ସ୍ଵାସ୍ଥ୍ୟ ପ୍ରତି ହିତକାର ବୁଝ ବୁଝିଲେ ନାଁ ଆଉ ବହୁତ ସ୍ଵାଦିଷ୍ଟ ମଧ୍ୟ ଲାଗିଥାଏ ଚୁଲି ରୋଷେଇ
ଆମେ ଚୁଲି ରେ ରୋଷେଇ କରି ଶିଖିନୁ କଣ କରିବୁ ପୁଣି
ଆଉ ଆପଣ ଶିଖିବେ ନାଁ ଆଉ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନେବା ନିହାତି
ଚୁଲିରେ ଯୋଉଁ ଧୂଆଁ ଟା ନାକରେ ପଶିଗଲେ ଛିଙ୍କ ହୁଏ ଆଜ୍ଞା ଆଜ୍ଞା ଆଜ୍ଞା ଖେ
ଆପଣ ଶିଖିବା ନିହାତି ଦରକାର ଆପଣ ତାକୁ ତେଲ ପକାଇକି ଛୋଟ ଛୋଟ ଗୋଲ ଗୋଲ କରିକି କି ରଖିବେ, ତାକୁ କଣ କରିବେ ନା ଛାଣିଦେବେ, ବୁଝିଲେ ନା
ଆଜ୍ଞା।
ଆଉ ତାପରେ ତାକୁ ଛାଣି ଦେଇକି କଣ କରିବେ ନା ବାହାରକୁ ବାହାର କରିଦେବେ, ଆପଣ ସେମିତି ବି ଲୁଣ ଲଗେଇ ଖାଇପାରିବେ ତାକୁ, ହେଲା କି ତାପରେ ନହେଲେ ଟମାଟୋ ସସ୍ ଲଗେଇ ମଧ୍ୟ ଖାଇପାରିବେ।
ଆଜ୍ଞା।
ଆଉ ତାପରେ ଆପଣ କଣ କରିବେ ନା ତାର ଉଁ ପ୍ରସ୍ତୁତି କରିବେ ମନଚୁରିଆନ ପ୍ରସ୍ତୁତି କରିବାର ମୁଖ୍ୟ ଭୂମିକା ହଉଛି ତାପରେ କଣ କରିବ ନା କଡ଼ାଇ ବସେଇ କିଛି ତେଲ ରଖିବେ ହେଲା କି
ଆଜ୍ଞା।
ତେଲ ରଖିଲା ପରେ ତା ଦେହରେ ଗୋଟା ମସଲା ଚିିନି ଟିକେ, ଜିରା ଟିକେ ବୁଝିଲେ ନା, ତାପରେ -ତେଜପତ୍ର ଟିକେ ପକାଇ କଟା ଯାଇଥିବା ପିଆଜ
ଆଜ୍ଞା।
ତାକୁ ପକେଇ ଜାରିବେ
ଆଜ୍ଞା।
ତାପରେ ଯୋଉ ସିମଲା ଲଙ୍କା ପକେଇ ତାକୁ ମଧ୍ୟ ପକେଇ ଜାରିବେ ତାପରେ ତାପରେ କିଛି ଲୁଣ ପକେଇଲେ, ଟିକେ ଶୀଘ୍ର ଜାରି ହେଇଯିବ, ବୁଝିଲେ ନା ତାପରେ ତାକୁ ଜାରି ସାରିଲା ପରେ କଣ କରିବ ନା କିଛି ଲଙ୍କା ଗୁଣ୍ଡ ଆଉ ଅଳ୍ପ କିଛି ହଳଦୀ ଗୁଣ୍ଡ ବୁଝିଲ ନା, ପକେଇଟି ଜାରି ଦେବେ।
ତାକୁ ପୁରା ନାଲିଆ ନାଲିଆ କରି ଜାରିଵେ।
ହଁ ପୁରା ଜାଡ଼ିଦେବେ, ତାପରେ କଣ କହିଲେ ଲଙ୍କା ସଅସ୍, ସୋୟା ସଅସ୍ ଆଉ ଚିଲି ସସ୍ ପକାଇ ଆପଣ ଟିକେ ଗୋଳେଇ ଦେବେ, ହେଲା।
ଆଜ୍ଞା ଆଜ୍ଞା।
କିଛି ସମୟ ଗଲା ପରେ ସେ ଟିକେ ହେଲା ପରେ, ଆପଣ କଣ କରିବେ ନା ଯୋଉ ମକା ଗୁଣ୍ଡ ଥିବ ଆପଣଙ୍କ ପାଖରେ
ଆଜ୍ଞା ଆଜ୍ଞା।
ତାଥରେ ଟିକେ ପାଣି ପକେଇ ଗୋଳାଇ ଦେବେ ହେଲା କି ତାର ଟିକେ ଝୋଳ ଟା ଭଲ ହବ, ହଁ ଟିକେ ଝୋଳ ଟା ଟିକେ ଭଲ ହବ ତ।
ଓହୋ ଝୋଳ ବି ତା ଦେହେରେ ରୁହେ ତାହେଲେ।
ହଁ ଝୋଳ ଟା ଟିକେ ବହଳିଆ ହେଇଯିବ, ସେଇଥିପାଇଁ। ସେଥିପାଇଁ ଆପଣ ଗୋଳେଇକି ତା ଦେହରେ ଦେଇଦେବେ।
ଆଜ୍ଞା।
ଆପଣଙ୍କ ଯେତିକି ଝୋଳ ଦରକାର ସେଇ ଅନୁସାରେ ସେ ହେଲା ପରେ, ଆପଣ ଯୋଉ ଛାଣିଥିବେ ଯୋଉ କୋବି କୁ ତା ଦେହରେ ପକାଇଦବେ।
ଆଜ୍ଞା।
ତାପରେ ଓହେଇଲା ବେଳକୁ ଟିକେ ଗରମ ମସଲା, ଧନିଆ ଦେଇକି ଓହ୍ଲେଇ ଦେବେ ଆଉ ତାପରେ ଖାଇବେ ଆଉ ବଢିଆ ଲାଗିବ।
ଆଜ୍ଞା ଆଜ୍ଞା, ପୁରା ମାନେ ଉଁ ଆ ଓଲେହିଲା ବେଳେ ଟିକେ ଧଣିଆ ପତ୍ର ଟିକ ଠିକ କରି କାଟିକି ଆଉ ଟିକେ ଗରମ ମସଲା କାଟିକି ଟିକେ ପକେଇ ଦେବି। ଗରମ ମସଲା, ଗରମ ମସଲା ଯୋଉ ଦୋକାନରୁ ବି ସେଇ ଯୋଉ ତୋ ଗରମ ମସଲା ନା ଗୁଣ୍ଡ କରିକି ଯୋଉ ଗରମ ଗରମ ମସଲା ପକେଇବି?
ଆପଣଙ୍କ ଘରେ ଯଦି ଥିବ ଗୁଣ୍ଡ କରିକି ପକେଇଲେ ବହୁତ ବଢିଆ ଲାଗିବ ଆଉ ଯଦି ଦୋକାନରୁ ଆଣିବି ମନେକରି ବଡ ଆଣିବେନି ଦିଇ ଟଙ୍କିଆ ଯୋଉ ଯ ଗରମ ମସଲା ଥିବ ସେଇଟା ଆଣିବେ ତାକୁ ସେଇଟା ବହୁତ ସ୍ଵାଦିଷ୍ଟ ଲାଗିଥାଏ। ବୁଝିଲ ନା।
ଦି ଟଙ୍କିଆ ଗରମ ମସଲା!
ସେଇଟା ବହୁତ ସ୍ଵାଦିଷ୍ଟ ଲାଗିଥାଏ।
ମାନେ ବଡ ବାଲା ଭଲ ଲାଗେ ନା ଦି'ଟଙ୍କିଆ ଗରମ ମସଲା ଭଲ ଲାଗେ?
ଭଲ ଲାଗେ ଆଉ ଘରେ ଯଦି ବନେଇକି କରିବେ ତ ଆହୁରି ବଢିଆ କଥା।
ଆଉ ଘର ବି ଯଦି ବନେଇ ଦବୁ ଯଦି ଆହୁରି ବଢିଆ।
ହଁ।
ଅ ହଉ ଦେଖିଆ ଆଉ ଯଦି ମୁଁ କେବେ ବି ଯଦି ଯାଏ ଯଦି ଦୋକାନକୁ ଦି' ଟଙ୍କିଆ ଗରମ ମସଲା ନେଇକି ଆସିବି।
ହଁ ତାହର ସେଟା ବହୁତ ସ୍ଵାଦିଷ୍ଟ ଲାଗେ। ମତେ ତ ବହୁତ ପସନ୍ଦ ଆଜ୍ଞା ଆଜ୍ଞା। ଆପଣ କେବେ ବନାନ୍ତୁ ପ୍ରଣାଳୀ ଟା ମୁଁ ଏଇ ଟାଇପର ଆପଣଙ୍କୁ କହିଲି। ଆପଣ ଟିକେ ବନେଇ ଦିଅନ୍ତୁ କିପରି ଲାଗିଲା ମତେ ଟିକେ ଜଣାଇବେ ଆଉ।
ଆଜ୍ଞା ଆଜ୍ଞା ନିଶ୍ଚିତ ଆପଣଙ୍କୁ ମୁଁ ଜଣେଇବି କିପରି ଲାଗିଲା ମୁଁ ବନେଇକି ଥରେ ଖାଇବି ଆ ଆମ ଘର ଲୋକଙ୍କୁ ଖୋଇଦେବି ଆପଣଙ୍କୁ ନିଶ୍ଚିତ କହିବି କି କିପରି ହେଲା ଆଜି କୋବି ରେ ଯୋଉ ବନେଇଥିଲି
ଆ ଆଜ୍ଞା ଆପଣଙ୍କ ମାଆଙ୍କ ସହିତ ମଧ୍ୟ ଏଟାକୁ ମାଙ୍କ ସହିତ ମଧ୍ୟ ଜଣାଇବେ ମାଙ୍କୁ ମଧ୍ୟ ଜଣାଇବେ ଆପଣ ପରିବାରେ ଖାଇବା ସହିତ ଆପଣଙ୍କର ଅ କଣ କହିଲ ବନ୍ଧୁମାନଙ୍କୁ ବି ଦେବେ।
ଆଜ୍ଞା ଆଜ୍ଞା। ମୁଁ ଅ ଆପଣଙ୍କଠାରୁ ଏତେ କିଛି ଶିଖିବାରୁ ମୁଁ ବହୁତ ଧନ୍ୟ ମନେ କରୁଚି ମୁଁ ବହୁତ ଖୁସି ଅଛି ଆପଣ ମତେ ଏତେ ସବୁ କିଛି କହିଆରୁ ମୁଁ ବହୁତ ଖୁସି ଅଛି ଆପଣଙ୍କୁ କିପରି ଲାଗିଲା ଏତେ ସବୁ କିଛି କଥା କହିକି? କି
ହଁ ନିହାତି ଆପଣଙ୍କ ସହିତ କଥା ହେଇକି ମୁଁ ବହୁତ ଖୁସି ଅନୁଭବ କଲି ଆଉ ଆପଣଙ୍କର ଯଦି କେବେ କିଛି ଦରକାର ପଡେ ଏ ବା କିଛି ଜାଣିଆକୁ ଆପଣଙ୍କର ଇଚ୍ଛା ହୁଏ ବା ଇଚ୍ଛୁକ ଆପଣ ତାହେଲେ ମୋତେ ବାର୍ତ୍ତା ପହଞ୍ଚାଇଲେ ମୁଁ ବହୁତ୍ ଖୁସି ହେବି ମୁଁ ଆପଣଙ୍କୁ ମଧ୍ୟ ଜଣାଇ ଦେବି
ଆଜ୍ଞା ଆଜ୍ଞା ମତେ କିଛି ଯଦି ଜାଣିଆକୁ ବି ଯଦି କିଛି ପଡେ ତାହେଲେ ମୁଁ ଆଜ୍ଞା ଆପଣଙ୍କୁ ନିଶ୍ଚିତ ଫୋନ କରିବି ଆପଣଙ୍କଠାରୁ ଯଦି କିଛି ଶିଖିବାର ଥିବ ବି ମ୍ୟାମ୍ ଆପଣଙ୍କଠାରୁ ବି ମୁଁ କି ଛି ବି ମୁଁ ଶିଖିପାରିବି ଆଜ୍ଞା ଆଜ୍ଞା ମୋର କାମ ଅଛି ମୁଁ ରଖୁଛି ଧନ୍ୟବାଦ ନମସ୍କାର।
ଆଜ୍ଞା ନମସ୍କାର ଆପଣଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ।
ଆଜ୍ଞା ଆଜ୍ଞା।
କଉ